ହାଲୋ କିଏ କହୁଛନ୍ତି?
ହଁ ସାଙ୍ଗ ଜାଣିପାରୁନୁ କି ମତେ
ହାଲୋ।
ହାଲୋ।
ହଁ କିଏ?
ଜାଣି ପାରୁନାହାନ୍ତି ସାଙ୍ଗ କହୁଥିଲି।
ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ଜଣିପାରିଲି ଜାଣିପାରିଲି କହ କହ।
ଓହୋ ନାମ ମୁଁ କହିଲି କଣ କରୁଛୁ?
କଣ ଏ ବସିଛି ଘରେ ଆଉ କଣ କରିବା।
ହଁ ମତେ ମୁଁ ଭାବଛି ଭୁଲି ଭାଲି ଗଲୁଣି ନା କଣ ଆଉ।
ନା ମନ ଅଛି ଭୁଲିବି କେମିତି ଭଲ ସାଙ୍ଗ ଆଉ ଆଉ ତ କଣ୍ଟାକ୍ଟ ନାଇଁ ନମ୍ବର ଫମ୍ବର ସବୁ କଟିଯାଇଛି ଅନ ନମ୍ବରରେ ଏବେ ଆସିଲା ଗୋଟେ କଲ୍ ତ ମୁଁ ଭାବିଲି ଆଉ ଜାଣି ଜାଣିପାରିଲିନି ସେଥି ଲାଗି ଆଉ।
ଓ ହୋଉ ନାଁ ମୁଁ କଲ୍ କରିଦୋଉ ମୁଁ ଦେଖେ ବହୁ ଦିନ ହେଇଗଲାଣି ସାଙ୍ଗକୁ କଲ୍ କରିନି ଦେଖିଆ କଲ୍ କରେ ସେ କଁ କହୁଚି ଦେଖିଆ ତାର ହାଲ୍ ଚାଲ୍ ପଚାରେ କେତି ଭଲ ଅଛି ନା ଭଲ ନାହିଁ। ଆଉ ଦେହ ପା ସଉ ଭଲ ଅଛି ନା।
ହଁ ଭଲ ଅଛି ଆଉ।
ଆଉ କଣ ମୁଁ ପଚାରୁଥିଲି ଆଉ କେମିତି କଣ ଆଉ କେମିତି ଆଉ କଣ କରୁଛୁ ପାଠ ଫାଠ ପଢୁଚୁନା ନା କୁଆଡେ ଚାକିରି ଫାକରି କଲୁଣିନା ଆଉ କୁଆଡେ କଣ ଯାଇ
ହଁ ଏମିତି ପଢା ପଢି ଚାଲିଚି ଆଉ। ଲାଇନ୍ ଅଛି ତମର?
ନା ଆମର ବିଦ୍ୟୁତ କଟି ଯାଇଚି ନା ଆମର ବିଦ୍ୟୁତ ଯେବେ କିସମ ହବ ବା ପନ୍ଦରରୁୁ କୋଡିଏ ମିନ୍ଟି ହବ ବିଦ୍ୟୁତ୍ କଟି ଯାଇଛି।
ଆଚ୍ଛା ତମର ବିଦ୍ୟୁତ କଟି ଯାଇଚି।
ହଁ ବିଦ୍ୟୁତ ନାହିଁ ଏବେ।
ଓହୋ ନାଇଁ ଆମର ବି ନାହିଁ ଆଉ କଟିଗଲାଣି ଆଉ ଘ ପବନ ଆଇଗାଣି ଗଛ ଫଛ ଭାଙ୍ଗିଯିବ ବୋଧେ ଆଜି ଯାହା ଲାଗିଲାଣି ଆଉ ପୁରା ଅନ୍ଧାର କରି ପୁରା ଆଇଲାଣି ଆଉ ପକୋଉଥିଲା ଟିକେ ଟିକେ ଫେ ଟିକେ ଛାଡିଚି।
ହଁ ହଁ ପା ମୁଁ ଏଇ ବାହାରେଥିଲି। ହୁଁ ବର୍ଷା ଆମର ଯୋଉ ବିଲ ପଟୁଆ ଆମର ଅଛି ଯୋଉ ବର୍ଷା ସେଇ ପଟୁ ଆଇଲା ପୁରା ଅନ୍ଧାର କରିକି ଆକାଶ ଆକାଶ ପୁରା ଅନ୍ଧାର କରି ଆଇଲା ଆଉ ଘଡ ଘଡ଼ି ବିଜୁଳି ସହିତ ବର୍ଷା ବି ହେଲା ସେଇ ସମୟରେ ଲାଇନ୍ ବିଦ୍ୟୁତ୍ ଟା କଟିଗଲା।
ହଁ କଟିଗଲା ଲାଇନ୍ ଟା ବିଦ୍ୟୁତ୍ ଟା ଆଉ କଣ ହବ କଣ ନାହିଁ କି ମେଘ ତ ଆଇଲାଣି। କଣ ହୋଉଚି କଣ ନାହିଁ ଆଉ।
ଯଦି ବି କିଛି ପ୍ରଭାବ ପଡିପାରେ। ନାଇଁ ଏଇନା ଟିକେ ଆମର ଯୋଉ ଚୁଡା ଛତୁଆ ଏ ଟିକେ ଗୋଲେଇକି କ୍ଷୀର ସହିତ ଟିକେ ଖାଇକି ଆଇଲି ତା ଦି ଚାରି ଚାମଚ୍ ଚିନି ଅମୁଲୁ ଟିକେ ପକେଇ ହୁଁ ଖରା ବେକେ ତ ସେମିତି କିଛି ନାହିଁ ଭାତ ଡାଲି ଶାଗ ଭଜା ଆଳୁ ଭର୍ତା ଆମର କଁ ଲୁ
ହୁଁ ଆଚ୍ଛା।
ପୋଇ ଫୋଇ ତରକାରୀ ଗୋଟେ ହେଇଥିଲା ଘାଣ୍ଟ ତର୍କାରୀ।
ହଁ ସେମିତି ପୋଇ ଫୋଇ ପଢିକି କଖାରୁ ପଖାରୁ ଭଲ ମନ୍ଦ ମିଶିକି ହେଇଥିବ ଆଉ।
ପକାରୁ ପନିପରିବା ପିଡିକି ବହୁତୁ ଭଲ ବି ହେଇଥିଲା।
ହୁଁ ପଖାଳ ଫଖାଳ ଖାଉଛୁ ନା ନାଇଁ ପଖାଳ ଖାଉ
ହଁ ପଖାଳ ସକାଳେ ଖାଉଚି ପଖାଳ ଉଁ ବାଇଗଣ ବିଲାତି ପୋଡା ଲଙ୍କା ତ ଲୁଣ ଚକଟି ଦେଲେ ଭଲ୍ ଲାଗୁଚି ତା ଭିତରେ ଘାଣ୍ଟିଆ ଟିକେ ପକେଇ ଦୋଉଚି ଯେ ଆହୁରି ଭଲ ଲାଗିବ।
ଆଚ୍ଛା।
ହଁ।
ଆଉ ଆଉ ରଜରେ କୁଆଡେ ଯାଉଚୁ ନା ନାଇଁ କୁଆଡେ ଯିବୁନୁ ଘରେ ଅଛୁ ଏଇନା ଆଉ ନା। ଯାଇତ ହବନି ଆଉ।
ନାଇଁ ଆଉ ତୁ କୁଆଡେ ରଜପଜ ଯିବିନି ଆଉ ମୁଁ ଆଉ ତମ ଗାଁ ଆଡେ ବର୍ଷା ଫର୍ଷା ହୋଉଛି ନା
ହଁ ଆମର ହେ ଲାଇନ୍ ନାଇଁ ଆଉ ମେଘ ପକେଇ ପକେଇଲାଣି ମେଘ ଆଉ କରେଣ୍ଟ ନହିଁ ଅଧଘଣ୍ଟା ଘଣ୍ଟାଏ ଖଣ୍ଡେ ହେବ ଆଉ।
ଆମର ବି ଏଠି ଜୋର ବର୍ଷା ଷ୍ଟାର୍ଟ ହେଇଗଲାଣି ଆରମ୍ଭ ହେଇଗଲାଣି। ହଁ ବହୁତ ଜୋର ହଉ ହେଲା। ଆମର ବି ଏଠି ଜୋର ହେଲା।
ହଁ।
ଭାଇ ତମର ଅଲଗା ସାଉଣ୍ଡ କଣ ଶୋଭୁଛି ପଛପଟୁ?
ମେଘ ପକଉଛି ଆଉ।
ହ୍ୟାଲୋ।
ହଁ ମୁଁ ଏ ମେଘ ପକେଇଲିଣି ଜୋର ମେଘ ମେଘ ପକେଇଲାଣି ସେଥିପାଇଁ ସେମିତି ଶୁଭୁଛି ଆଉ।
ଓହୋ ନା ମୁ ମୁଁ କହୁଥିଲି? ଆମ ଗାଁରେ ଆଜି କଣ ହେଇଛି କହିଲ ଗୋଟେ ବୁଢୀ ଲୋକଟା।
ହଁ ହଁ ସେ ଆଜି ଏସ୍ପାର୍ କରିଗଲେ ସାଢେ ସାଢେ ଆଠଟା ବେଳେ ଏସ୍ପାର କରିଗଲେ ଆଜି ବା?
ଶୁଣୁନାହାନ୍ତି ମୁଁ କଣ କହୁଚୁ ଶୁଣୁ ଆଜି ସାଡେ ସକାଳୁ ସକାଳୁ ଆମେ ଉଠିଲା ବେଳକୁ ସେ କଣ ଚା ମାଗିଥିଲେ ତାଙ୍କୁ ଖାଇବାକୁ ଦବା ପାଇଁ ସେ କଣ ଚା ଟିକେ ଲେଟ ହେଇଗଲା ଦବା ପାଇଁ ସେ ଲେଟ ହେଇଗଲା ଯେହେତୁ ସେ ବୁଢୀ ମଣିଷ ତାଙ୍କୁ ଅଶୀ ବୟାଶୀ ବର୍ଷ ହେଲାଣି। ତାଙ୍କ ବୁଦ୍ଧି ବି ଆଉ ନାହିଁ ସେଥିପାଇଁ ସେ ରାଗି ଗଲେ। କଣ ଦଉଡ଼ି ଟା ନେଇକି ପଡିଲେ କେହି ଦେଖି ନାହାନ୍ତି ସମସ୍ତେ ଘର ଭିତରେ ଅଛନ୍ତି। ସେ ଯାଇକି ଆମର ଗୋଟେ ବଣ ଅଛି ସେଠି ଗଛ ଫଛ ବହୁତ ପଳାସ ଗଛ ବଣ
ସ୍ପଟ ଉପରେ ସ୍ପଟ ଉପରେ ମୁଁ ଥିଲି ବୁଝିଲା ସ୍ପଟ ଉପରେ ମୁଁ ଥିଲି ସିଏ ଗୋଟେ ପଳାସ ଗଛ ଛୋଟ ପଳାସ ଗଛ ସେଥିରେ ଲୁଗା ରା ବାନ୍ଧି ଆଁ ଆତ୍ମ ହତ୍ୟା ଆତ୍ମ ହତ୍ୟା ଆତ୍ମ ଆତ୍ମ ହତ୍ୟା ହ ଆଉ ଟୋଟାଲି ସେଇ ସ୍ପଟ ଉପରେ ମୁ ଥିଲି ସେ ସାଢେ ସାତଟା ଖଣ୍ଡେ ଟାଇମି ହବ।
ତମ ଗାଁରେ ବି ଖବର ପହଞ୍ଚି ଗଲାଣି?
ହଁ ଆମ ମୁଁ ମୁଁ ନାଇଁ ନାଇଁ ମୁଁ ଖବର ଶୁଣିକି ଆସିଥିଲି ଗାଁକୁ ଆଉ ତମ ଗାଁ ମୁଁ ଯାଇଥିଲି ଖବର ଶୁଣିକି ଆଉ ଯାହା ଆଉ ଦୁଃଖ ନାଗିଲା ଶୁଣିକି ଏ ଖବର ଆଛା। ତା ଲାଗି ଜଣେ ଆତ୍ମହତ୍ୟା କରିଦେଲା ଆଉ। ତାଙ୍କର କଣ କରୁଛ ଜାଣିଛ ନା ତାଙ୍କର ତାଙ୍କର କଣ କରୁଛ ଜାଣିଛ ନା? ତାଙ୍କର ପାର୍ଟେସନ୍ କରିଦେଇଥିଲେ ମାନେ ତେଣୁ ବଣ୍ଟନ ପତ୍ର କରିଦେଇଥିଲେ ବଣ୍ଟନ ପତ୍ର ମାନେ ବଣ୍ଟନ ପତ୍ର ମାନେ କଣ ବଣ୍ଟନ ମାନ ତାଙ୍କର ଇଏ ଦିନେ ଖାଇବାକୁ ଦବ ସେ ବଢିକି ସିଏ ଦିନେ ଦବ ଖାଇବାକୁ ବୁଡ଼ି
ତାଙ୍କର ଏମତି କରିଦେଇଥିଲି ବୁଝିଲ ହଁ ଆଜି ଯିଏ ଯାହା ପାଳିଟା ଥିଲା ସେଏ ଚାଟିକେ ଦେଲାଣି ଚା
ହୁଁ।
ଚାର୍ ଦେବା ଲେଟ୍ କଲା ଏମିତି କଣ ଯୁକ୍ତି ତରକ ଭଲ ମନ୍ଦ ହେଇଛିଉ ଆଉ ସିଏ ଗୋଟେ ଆକ୍ସନ ନେଇଛି ବୁଢୀ ଆଉ ହଁ ବୁଢୀ ଗୋଟେ ଆସନ ନେଇଛି ଆଉ
ବସ ହେଲାଣି ସେଥିପାଇଁ
ହଁ ଆଜିକା ଡେଟେ ରେ ଆଉ ଗଡା ଯାହା ବଲେ ଭଲ ମନ୍ଦ ହଉଛି ତମ ବୋଉ ଏା ଏଡିିରୁ ଏଡେ ବଡ କରିଛ ମକୁ ଆଉ ତମେ ଗୁା ତାକୁ ଟିକେ ଚାହା କରିଦବନି ଭଲ ହଉମନ୍ଦ ଦିଟା ବସିବେ କେତେ ଖାଇ ବସିିବ ଅଛି ବୁଢୀ ଟା ହଁ କୁହନ୍ତୁ।
ହଁ ସେ ତ ଅଳ୍ପ ଆମର ସେ ଯୋଉ ଅସୁବିଧା ହେଇଥିଲା ସେ ତ ଦେଲେନି ସେ ବୟସ ବି ହେଇଗଲାଣି ତାକୁ କଣ ବୟସ ସ୍ମରଣ ଶକ୍ତି ବି ନାହିଁ, ମନ ଇଚ୍ଛା ଯାହା ନାହିଁ ତାହା କରିଦଉଛନ୍ତି। ଖାଇବାଟା ମେନ୍ କଥା ନୁହେଁ ଆମେ ରାଗିକି ଭୁଲ ନିଷ୍ପତ୍ତି ନେଇଗଲେ ସିଏ ବୁଝିପାରୁଛ ଭୁଲ ନି ତାଙ୍କ ଜୀବନ ଚାଲିଗଲା।
ହଁ ଆଉ କଣ ଜୀବନଟା ଆଉ ଫେରିକି ଆସିପାରିବ ନା।
ଆଉ ଆସି
କଣ କରିବା ବଞ୍ଚିଥିବା ବଞ୍ଚିଥିବା ବଞ୍ଚିଥିବା ଅବସ୍ଥାରେ ଖାଇଆ ପିଇଆ ଦେଲେନି, ଏଇନା ପଛରେ କାନ୍ଦିଲେ କଣ ହବ ଆଉ। ସେ କଣ ଫେରି ଆସିବ ଆଉ।
ହବନି ତାକୁ ଭାବିକି ଯାହା ଆଗକୁ ବଢିବେ ତାଙ୍କ ପୁଅ, ତାଙ୍କ ନା ନାତି ନାତୁଣୀ
ହଁ ଏଗୁଡ଼ା ମଣିଷ ଅବସ୍ଥାରେ ଅଛନ୍ତି। ଏ ସଫଲ ଖାଇଯାଉଛି ଦି-ଦିନକୁ ସେ ଯୋଉ ଉମ୍ ସଫଲ ଖାଇଦେଉଚି ଦିନକୁ ପଚାଶ ଟଙ୍କା, ବୁଢୀଟାକୁ ଟିକେ ଆଣି ଛକରୁ
ନାଇଁ ନାଇଁ ଏଇ ଏଇ ଏପ-ଏପରି କଥା କୁହନ୍ତୁନି। ଏଇରା ହେଲା ଖରାପ କଥା। ସିଏ ଯିଏ ଯାହା ଖାଇଲା ଆମର କଣ ଗଲା। ସିଏ କିନ୍ତୁ ବୁଢୀକି ଖାଇବାକୁ ଦବା କଥା।
ହଁ ହଁ। ଯାହାବି ହେଲେ ଭଲ ମନ୍ଦ ଯେତେ ଯାହା ହେଲେ ବି ମାଆଟା ନା ଆଉ।
ହଁ ମା। ଯାହାବି ହେଲେ ନିଜ ମା
ଆଉ ଆଉ କଣ ଖବର? ତମ ବାରିରେ କଣ ନାଗିଛି ପରିବା?
ହଁ ଆମ ବାରିରେ ତ ବହୁତ କିଛି ପନିପରିବା ଲାଗିଚି।
କଣ ଲାଗିଚି ସବୁ?
ଅମୃତଭଣ୍ଡା ଲାଗିଛି, କଦଳୀ ଲାଗିଛି, ଆମର ଯୋଉ ଜହ୍ନି, ଭେଣ୍ଡି ଏବେ ପୋଟଳ ଚାରା ଆମର ପଡିଚି। ଉମ୍ ଆମର କୁକୁଡା ବି ବହୁତ ଅଛନ୍ତି ଏଠି ହି
ତମ ଆଡେ ନର୍ସରୀ ଅଛି କି?
ହ। ହୁଁ ହଁ ଜୀବ ଜଗତ ଏଗୁରା ସବୁ ଆମର ତ ଅଛନ୍ତି ଜୀବନ ଏଇଠି ଆମର ବହୁତ ଅଛନ୍ତି। ଗଛ ଲତା ବହୁତ
ନର୍ସରୀ ନର୍ସରୀ ମାନେ ଆମର ଯୋଉଠି ଚାରା ପ୍ରସ୍ତୁତ ହୁଏ? ଚାରା ପ୍ରସ୍ତୁତ ହୁଏ, ଗଛ ଗୁଡିକ ସବୁ ଛୋଟରୁୁ ବଡ଼ କରି ତାକୁ ବିକନ୍ତି ଇଁ ଦା-ଦା-ଦରଦାମରେ ସେଉଡା ଅଛି?
ହଁ ସେଗୁରା ଅଛି।
ଆଚ୍ଛା। ଆସମାନ୍ ତାରା ଗୋଟେ ସେଟା ଗଛ ଅଛି ତମ ନସ୍ପରି ନର୍ସରୀରେ ଟିକେ ପଚାରିବ ସେଟା ଅଛି କି କଣ?
ଆସମାନ୍ ତା ହଁ ସେଗୁରା ବି ଆମର ଅଛି। ଛୋଟ ଛୋଟ ହେଇଛି ଆଉ ବି ତାକୁ କିଛି ସମୟ ଟାଇମ ଲାଗିବ
ଆଚ୍ଛା। ଅଛି ସେଟା ତମେ ବୁଝିକି ମତେ ଟିକେ ଜଣେଇବ ଅଛି କି ନାଇଁ?
ହଁ। ସେଟା ଗୋଟେକୁ କେତେ ପଇସା ପାଞ୍ଚ ଟଙ୍କା କି ଦଶ ଟଙ୍କାରେ ଗୋଟେ ବିକୁଚନ୍ତି
ଆଚ୍ଛା। ସେ ତା ଦରଦାମରେ ବିକନ୍ତି ଆଉ। ଦରଦାମରେ ବିକନ୍ତି ଯେତିକିଟା ସିଏ ଦେବେ ରେ ଇନଭେଷ୍ଟ କରେଇଥିବେ ସେତିକି କିଛିଟା ଲାଭ ରଖିକି ସିଏ ବିକନ୍ତି ଆଉ।
ହଁ ନାଇଁ ନାଇଁ ନିଜେ କେମିତି ଚଳିବେ ନା ନାଇଁ? ନିଜ
ହଁ ହଁ ଭଲ ହଉ ମନ୍ଦ ହଉ ପୁଣି ସମସ୍ତେ ଆଉ ସମାଜରେ ପୁଣି ଉମ୍ ବଞ୍ଚିବାକୁ ହେଲେ ସମାଜରେ କିଛି ନା କିଛି ତ ରୋଜଗାର କରିବାକୁ ପଡ଼ିବ ନା ହଁ। ଆଉ କଣ କରିବା ସମାଜରେ ବଞ୍ଚିବାକୁ ଗଲେ ଛୋଟ ବଡ଼ କାମ କରିବାକୁ ପଡ଼ିବ।
ହଁ ନିଜେ ପଞ୍ଚିଇବାକୁ କଲେ ବହୁତ କିଛି କାର୍ଯ୍ୟ କରିବାକୁ ପଡ଼ିବ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡ଼ିବ ସେଇ ଅସୁବିଧା କୁ ଅସୁ କୁ ସମ୍ମୁଖୀନ ହେଇକି ତମେ ସୁବିଧା ପାଇବ। କିଛି ହବନି ଘର ବସିଗଲି କିଛି ନାହିଁ କିଛି କରିବାକୁ ପଡ଼ିବ ଏ ପଢାପଢି ପଢୁଛି ଅଳ୍ପ କିଛି ଅଳ୍ପ କିଛି ପଢୁନି ଘର କାମ ଯାହା ରହିଲା କରୁଚି ଏଇ ଯୋଉ ବଗିଚାରେ ଆମର ସବୁ ଗଛ ଫଛ ଲାଗିଚି ଫଳମୂଳ ଲାଗିଚି ସେ ସବୁ ଜିନିଷକୁୁ ଦେଖୁଚି ଆଉ ଆଳୁ ପିଆଜ ବି ଆମର ଉ ଲଗା ହଉଚ ଲାଗୁଚି ମୁଁ ଏବେ ଏବେ ମୁଁ ଲଗେଇଛି କିଛି ଦିନ ହବ ଆଳୁ ପିଆଜ ଗଛ ହରିଆ ଲଗେଇଚି।
ଆଚ୍ଛା।
ଏ ବହୁତ ଉ, ଉ, ଉ, ଜୀବନ ଟା ଆମ ଘର ବହୁତ ଭଲରେ ଚାଲିଚି। ହ ବହୁତ ଭଲରେ ଚାଲିଚି ମାନେ ସବୁଆଡୁ ସୁବିଧା ସୁଯୋଗ ମିଳୁଚି ଆମକୁ। ମାନେ ଆମ ଛକ ପାଖରେ ରହିଥିବାରୁ ବହୁତ ସୁବିଧା
ହଁଁ ମାର୍କେଟ ଏରିଆ ମାର୍କେଟ ପାଖ ଭଲ ମନ୍ଦ
ହଉ ହଉ ଭାଇ ଶୁଣ ଟିକେ ମୋର କାମଟି ଆସିଲା ମୁଁ ଯାଉଚି ମା କଣ ଡାକିଲାଣି ହଁ ମୁଁ ରଖୁଛି ପରେ କରିବି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।